ଗୁଡ୍ ମର୍ନିଂ
ଗୁଡ ମର୍ଣିିଂ ରୋଷେଇ
ସ୍ିୟ ଆସଛି।
ହଁ।
ଏ ଆମର ାଠି ଗଲାଏ।
କଣ ସକାଳୁ କଣ ରୋଷେଇ?
ଆଜି ତ ଶନିବାର ଭାତ ହେଇସାରିଲାଣି ଡାଲମା ବସିଛି ଛୁଁଆଳୁ ଭଜା ପୋଟଳ ଭଜା
ସକାଳୁ ଜଳଖିଆ
ସଲଣୀ ବରା ଘୁଗନୀ
କିଣିକି ଆସିଥିଲା।
ହଁ ଏଠୁ ଗାାର କେମିତି ଖାଇଲୁ ଆଉ। ଝିଅ ଯାଇଛି ସ୍କୁଲ ଗଲାଣି।
୍ୟୁସନ ବାବା ପଢୁ ନିଅ।
ସ୍ ନ ମୁଁ ତା ଘରେ ପେଇଛି।
ମାନୁଚିତ
ହଁ।
ଆଉ ପୁଅ ସବୁ ଜାଣିଲାଣି।
ଓଁ ହଁ। କିଛି କିଛି ଜାଣିଛି ତାର ଦି ବର୍ଷ ହେଇଛି ଟିକେ ଟିକେ ଜାଣୁଛି ଆଉ।
ମିତି ତାକୁ କହିଦଉଥ ଆଉ।
ନା କିଏ କର। ମ ଆଡ଼ୁସ୍ଥାପ।
ବାଡୁଛି।
ହୁଁ। ଆଉ କଣ ଏ ବର୍ଷ ତମର କାଳୀପୂଜା କେମିତି କଣ ହଉଛି ଏଠି। ହଲି ଫେମସ କାଳୀ ପୂଜା।
ତୁ ତ ଆସୁନୁ ଆଉ କହିଲେ।
ଦୁକାନଡାକି ଜୋଣ।
ତୁ ନା ପଳେଇ ଆସୁଛୁ ଯିଏ ଘରକୁ। କୁ ଆସନ ସିଏସ।
ଆ।
ରଜ ତିନି ଦିନ କେମିତି କଟିଲା ମତେ ଟିକେ କହିଲୁ।
କାଳି ଠାକୁର ଡୋରି ନଗେଇନାହି।
ମୁଁ କହିଲି ରଜ ତିନି ଦିନ କେମିତି ଖଟିଲା ଟିକେ କହିଲୁ।
ଫାଷ୍ଟ ରଜ କୋଉ ବାର ପଡ଼ିଥିଲା ସଣ୍ଡେ। ଖାଲି ଖାଇନି ଖାଲି ଖାଇନି। ମଟନ୍ ଚିକେନ ଚିଙ୍ଗଡି।
ମଟନ୍ ଶିଖ। ଚେକେନ୍ ଚିଙ୍ଗୁଡିରେ ହଜମ ହେଲା ନା।
ସବୁ।
ସେକେଣ୍ଡ ରଜ ସଂକ୍ରାନ୍ତି କୁଆଡେ ଯାଇଥିଲୁ।
ଯାଇଥିଲୁ ସାଇ ମନ୍ଦିର କପିଳାସ ବୁଲିଆସିଲୁ ଆଉ।
କାଇ ଫଟୋ ଫଟ ଛାଡିନୁଲ ମୁଁ କେମିତି ଜାଣିବି ଯାଇଛି ବୋଲି।
ମୁଁ ତ ବୁଲିଲି।
ହଁ।
ମୁଁ ଯାଉଛି ନା ଆ ମୁଁ।
ତ ତ ଭଏସ କ୍ଲିୟର ହଉନି।
ମୁଁ କହିଲି ମୁଁ ବୁଲି ଯାଇଛି ଆଉ ଜଣକୁ କଣପାଇଁ। ଜଲଲସ ଫିଲ୍ କରବି ଷ୍ଟାର୍ଟସ ଦେଇକି ସେଥିପାଇଁ ମୁଁ ଦିଏନି। ତ କାମ ସରିଲାନି।
ନା ସରିନି ଭାତ ଟା ଆମର ଟିକେ ଲେଟରେ ହଉଛି ବୋଲି ତାକୁ ଟିକେ ଫୁଟେଇକି ବସେଇ ରହିଛି। ଆଉ, ମାନେ ଦିଥର, ଫୁଟିଲା ପରେ ତା, ବ କରିଦେଇଛି ୲ ଦେଶୀ ଚାଉଳ ଟା ତ, ଘରୋଇ ଚାଉଳ ଟା। ନାଁ, ବତୁରିବନି ୲ ଘଣ୍ଟାଟେ ପରେ, ପୁଣି ଫୁଟେଇକି, ତାକୁ ଗାଳିବେ। ବତୁରିବ, କଣ? ଏ, ଚାଉଳ ଟା, ଭେଦେଇଲେ ବତୁୁରେ, ଭାତ ଟା ବତୁରିବ କହିବ, ଭାତଟା ଟିକେ ତା ଭିତରେ, ବାମ୍ଫ ରେ, ହବ ନା।
ହୁଁ, ହୁଁ, ପେଜ ଖାଇଯିବା।
ନା, ନା ଅଧିକ ପାଣି, ଦେଲେ ପେଜ ଖାଇବନି। ପେଜ ଖାଇବ କେତେବେଳେ, ଯେତେବେଳେ ଭାତଟା ହେଇସାରିଥିବ। ହେଇ ସାରିଥିବ, ଯଦି ତୁ ବନ୍ଦ କରିଦବୁ ତାହେଲେ ସେ, ପେଜ ଖାଇଯିବ ୲ ସେ ଭାତର ଟେଷ୍ଟ, ଆସିବନି। ଭାତ, ଗୋଟେ ଫୁଟଣ, ଫୁଟିବ ତାକୁ, ବ କରିଦବୁ, ସେ ବାମ୍ଫରେ, ବାମ୍ଫରେ ଅଧା ହେଇଯିବ।
ହୁଁ, ତୁ କରିବୁ, ମତେ ଆଜି ଭାତ, ରେସିପି ଶିଖେଇ
ସିକେଇଲିପା ୲
ହୁଁ, ହୁଁ
ହୁଁ, ହୁଁ
ଆଉ ସକାଳୁ, କଣ ବ୍ରେକଫାଷ୍ଟ?
ସକାଳେ, ସୁଜି ଖିରି କରିଥିଲି ୲ ମୁଁ, ତ କେକ୍ ଖାଇଛି ୲ ସୁଜି ଖିରି ଖାଇଲିନି, ଅମୃତଭଣ୍ଡା କାଟୁଛି, ଖାଇବି ଆଉ କଲରା, ଆଳୁ ଭଜା, ସଲାଣି କାଙ୍କଡ, ଆଳୁ ଭାଜିବି। ଆଁ
ଅମୃତ ହଣ୍ଡା, କେମିତି ଖାଇଛୁ?
ହେଇ, ପାଚିଲା ଅବୃତଭଣ୍ଡା, ବା।
ଓହୋ, ତତେ ଭଲ ଲାଗେ, ନା? ବାଧ୍ୟ ହେଇ ଖାଉଛୁ? ଯାହା ହଉ, ତତେ, ଭଲ ଲାଗେନା? ବାଧ୍ୟ ହେଇ, ଖାଉଛୁ?
ନା, ନା ମୋର ଫେବରାଇଟ, ଏ ଅମୃତଭଣ୍ଡା ୲ତୁ, କଣ ଜାଣିନୁ ତୁ ସକାଳୁ, କଣ ଖାଇଛୁ?
ମୁଁ, ସକାଳୁପା ବରା, ଗୁଗୁନି, ଖାଇଦେଇଛି। ହଁ, ହଁ ଝିଅ, ଯାଉଛି।
କାନ୍ଦୁନି
ଝିଅ, କହ ଝିଅ ନାଇଁ, ଲୋ ସେ ବର୍ଷେ, ହେଲାଣି ଏ କେଜି, ସରିକି ଇଉ, କେଜି, ଆସିଲାଣି। କାନ୍ଦୁନି ସେ, ଷ୍ଟାର୍ଟଙ୍ଗ ରୁ ବି, ଏମିତିରେ, ଵି କାନ୍ଦେନି।
ଷ୍ଟାର୍ଟଙ୍ଗି ରୁ ବି କାନ୍ଦୁ ନଥିଲା। ଆଉ
କାନ୍ଦେନି ସେ କଣ କହିଲୁ ତା ପୂର୍ବରୁ ଅଙ୍ଗନବାଡି ଯାଏ ତ ତାର ହାବିଟି ହେଇଯାଇଥିଲା। ଆ, ତାପରେ ବସ୍ ରେ ଗଲା ତାକୁ ଗୋଟେ ଖୁସି ଲାଗେ ଆଉ। କେବେ କାନ୍ଦିନି କି କରନି କିଛି ଛୁଆଙ୍କର ସବୁ ପ୍ୟାରେଣ୍ଟସ୍ ତା ସାଙ୍ଗରେ ଯାହାହେଲେ ମାସ ସେ ଦି ମାସେ ଯାଉଚନି ସବୁ ଛୁଆଙ୍କ ସହିତ ତା ସହିତ ଆମର କେଇ ଜିବାରନାହିଁ।
କଣ ପାଇଁ?
ସେ କାନ୍ଦେନି ତ ଆଉ ତାକୁ ଖୁସି ମଜା ଲାଗେ।
ଆଉ ମିଟିଂ ମିଟିଂରେ ତ ଆଟେଣ୍ଟ କରିବାକୁ ପଡୁଥୁବ ନା ପ୍ୟାରେନ୍ସ ମାନଙ୍କୁ?
ହଁ ହଁ ଆମର ଯାଆନ୍ତି, ମିଟିଂ ର
ବାପା ଯିନତେ ଧାଆଁ
ନା
ସାଧା ଖରା ବେଳ ରୋଷେଇ ସରିଗଲାଣି?
ଅଁ ପାଖାପାଖି ସରି ଆସିଲାଣି।
ରୋଷେଇଟା କେତେବେଲଳୁ ଷ୍ଟାର୍ଟ କରିଦଉ ଚି ଯେମିତି କଂପ୍ଲିଟ୍ ହେଇଯାଉଛି।
ସକାଳେ ଯାହାହେଲେ ବି ଏଇଠି ଝିଅ ଗଲା ନଅଟା ବେଳକୁ ତାକୁ ରେଡି କରିଦେଲା ପରେ, ତାପରେ ଛାତକୁ ଯାଇକି ଛାତ କାମ ଛିଡେଇ ଦେଲେ
ସକାଳୁ ଝିଅ କଣ ଖାଇକି ଯାଉଛି?
ସେ ତାକୁ ଭାତ, ଡାଲି ସକାଳୁ ସକାଳୁ ଗରମ ଭାତ ଡାଲି।
କଣ ନଅଟା ଭିତରେ ରୋଷେଇ ସରଯାଉଚି?
ହଁ ମୁଁ ଉଠୁ ଉଠୁ ସାଢେ ଛଅ ରୁ ଭାତ ବସେଇ ଦଉଛି।
ଅଗାଧୁଆ?
ନାଇଁ ଲୋ ଗାଧେଇ କି।
ସକାଳ ଛଅଟାରୁ ଗାଧଉଛୁ।
ହଁ ମୁଁ ଛଅଟା ରୁ ଉଠୁଚି, ଗାଧେଇ ପାଧେଇ ଏକାଥରେ ରୁମ୍ ରୁ ବାହାରୁଛି। ଭାତ ବସେଇ ଦେଇକି ଘରଦ୍ୱାର ହୁଁ ଘର ଦୁଆର ଭାତ ବସେଇ ଦଉଚି, ଏକାଥରେ ଚାଉଳ ଦଉଚି ପାଣି ମିଶେଇକି ବସେଇ ଦଉଚୁ।
ହଁ।
ତାପରେ ଯାଉଚି ଘର ଦ୍ୱାର ଓଳେଇ ଦେଇକି ଫଟି ଯାଉଚି ପୂଜା କରିଦଉଚି, ମମି ଆଣି ସାରିଥିବେ ଫୁଲ ଫୁଲି ଇଏ ସିଏ। ପୂଜା କରିଦେଇକି ପା ବାପା ମମିଙ୍କୁ ଚା ଦେଇ ଦଉଚି, ମୁଁ ଟିକେ ଚା ପିଇ ଦଉଚି, ତାପରେ ପୁଅ ଖାଇବା ରେଡି କରିଦଉଚି, ପୁଅକୁ ଉଠେଇ ତାକୁ ଖୋଇ ଝିଅକୁ ଉଠଉ
ପୁଅ କଣ ଖାଉଛି ସକାଳୁ?
ତାର ଘୋରା ଆଉ ଦିନେ ଦିନେ ଉଁ,
ଘୋରା ସକାଳୁ କେମତି କରୁଛୁ ତୁ ତ ଟାଇମ ହଉନଥିବ ସକାଳୁ ଘୋରା କରିବା
ନାଇଁ ଆରାମ ସେ ଟାଇମ ହଉଛି ଚା ଇଆଡେ ବସୁଛି। ସିଇଆଡୁ ଗଡକୁ ଗ୍ରାଇଣ୍ଡିଙ୍ଗ କରିଦେଇକି ଘାଣ୍ଟି ଘାଣ୍ଟି ଦଉଛି ସାଙ୍ଗେ ସାଙ୍ଗେ ହେଲେ ଆଉ।
ଓହୋ।
ଏଇଠି ସବୁ ହେଇଯାଉଛି।
ତାହେଲେ ତୋର ହଉଛି ଏକ୍ସପର୍ଟ ହ୍ୟାନ୍।
ହୁଁ ହୁଁ ସବୁଥିରେ ଏକ୍ସପର୍ଟ।
ସେଇଥିପାଇଁ ତୋର ଜଲଦି ଜଲଦି କରିଦଉଛି।
ହଁ ଯେତେବେଳେ କାମ ଛିଡଉ ସେତ ଆସି ଘୋରା ଖାଇସାରିଲା ପରେ ତା କାମ ଚିଡେଇଲା ପରେ ନାଲୋ।
ଖୁଆବାକୁ ପଡୁଛି ଦି ବର୍ଷ ହେଇଛି ହାତରେ ହାତରେ ଖାଇବା ଯୋଉ ଜିନିଷଟା ସେ ତାର ବୁଲଚା ଲକି ଖାଉଛି। ଯେ ହେରା ପେଟ ପୁରୁଛି କି? ତା ଖାଦ୍ୟ ଅରା କୁ ମୁଁ ଖୋଉଚିନା ଆଉ।
ତାକୁ ଖୋଇସାରା ପରେ ସ ସଖାଳଟା ଭାତ ଡାଲି ଆଳୁ ଭର୍ତା ଟା କମ୍ପଲସରି।
ନାଇ ନାଇଁ ଦିନେ ଦିନେ ଅଣ୍ଡା ଭାଜିିକି ଦିଏ ଦିନେ ଦିନେ ଆଳୁ ସିଝା ଭାତ ଲେମ୍ବୁ ପି ଅ ଜିପୁଡି କି ତା ସାଙ୍ଗ ଅଣ୍ଡା ଆମ୍ଲେଟ କରିକି ଦେଲେ ତା ମ ଖୁସି। ବେଶୀ ଟାଇମ୍ ଅ ଟା ଦଉନି ସକାଳୁ ନହେଲେ ଗ୍ୟାସ ହେଇଯିବ ଛୋଟ ଛୁଆଟା ସେ ଉଠିକି ଯାଉଛି ନା। ନ ଲେ ଦିନ ଦିନ ଚି କେନ୍ ଥିବ ଯଦି ଚିକେନ ଝୋଳରେ ଦିଏ। ଅଧିକାଂଶ ଟାଇମ୍ ଭାତ ଡାଲି ଖାଉଛି ନହେଲେ ଆଳୁ ସିଝା ଭାତ ତାର ଭଲ ମ
ସେ ଖାଇକି ସ୍କୁଲ ନଅଟା ଭିତରେ ପଳେଇବ।
ହଁ ସେ କଣ କହିଲୁ ଟିଫନ୍ କିଛି ଖାଉନି। ଛୁଆ ଅଛନ୍ତି ଯାହା ହେଲେ ୟଆଡୁ ସିଆଡୁ ଖାଇବେ ଖାଇବା ଦେଖିଲେ ଯେ ତାର କିଛି ଟିଫିିନ ନାହିଁ। କିଛି ଖାଇବାର ନାହିଁ।। ତା ଖାଇବା ଟେନସନ ମୋର ବହୁତୁ ସେଉଠୁ ସକାଳୁ ପେଟେ ଭାତ ଖଇଦେଇଥିଲେ ତେଣୁ ଟିଫିନ ନ ଖାଇଲେ ପଛେ ଚଳିବ। ଆସୁ ଆସୁ ସାଢେ ଗୋଟ ଦିଟା
ଟିଫନ୍ କଣ ଦଉଛୁ।
ଚକବାଏ, କନ କେକ୍ କନ ଚକବାଏ ଏରା ଆଉ ରନ୍ଧା ଜିନିଷ ଦେଲେ ସ ଜମା ଖାଉନି। ପରଟା କଣ, ପିଠା କଣ, ସିଏ ଏରା କିଛି ହଁ।
ସାଢେ ଗୋଟେ ବାଲା ତାଙ୍କର ଦି ଥର ବୋଧେ କରିଥିବେ ଟିଫିନ୍ ୱାର।
ନା ନା ତାଙ୍କର ସାଢ଼େ ନଅ ରୁ ମାନେ ଦଶଟ ରୁ ବାରଟା ହେଲା। ଦଶଟା ରୁ ବାରଟା ତା ଏଠୁ ବୁଲି ବୁଲିକା ଛୁଆଙ୍କୁ ନେଇ ନେଇକା ଯିବେ। ତ ଆଗୁଆ ଯାଉଛନ୍ତି ନଅଟାରୁ ପୁଣି ଆସିଲା ବେଳ ସେମିତି ବୁଲି ବୁଲିକା ଛୁଆଙ୍କୁ ଛାଡ଼ି ଛାଡ଼ି ଆଇଲା ବେଳକୁ ସେ ଗୋଟେ ଦିଟା ହେଇଯାଉଚି ଆଉ କଣ ନଲେ ସ୍କୁଲ୍ ବାଟରେ ଯେହେତୁ ଆମର ଏତେ ଦୂରରୁ ଏଇଥିପାଇଁ ଟିକ ଅସୁବିଧା ହେଲେ କଣ କରିବୁ ବାରେ ତ ପଢା ଭଲ ନାହିଁ ସ୍କୁଲ୍ ରେ ଆଜି କାଲି ଯାହାହେଲେ ପଞ୍ଚମ ଯାକେ କମ୍ପଲ୍ସାରି ବାହାରେ ପଢେଇବି ପାଠଟା ଧରିଲାଠୁ କହିକି ତୁ ଗଭର୍ମେଣ୍ଟ କୁ ଆସିବୁ ଭଲ । ଭାଇ ଗଲେଣି ଡିୟଟି?
ହୁଁ ଆଟାରେ ପଳେଇଲେ ।
ତୋର ଏବେ ରୋଷେଇ ସାରି ଦେଇନୁ ।
କିଏ ହଁ ସାତଟାରେ ଗାଧେଇଲି।
ହଁ।
ମୋର ସମୟ କଣ ହୋଉନି କହିଲୁ ସକାଳୁ ଯୋଉଦିନ ସକାଳୁ ଛଅଟାରୁ ଉଠିବି ଉଟିକ ଆଗେ ବାଥରୁମ ପଳେଇବି କା ଏତିକି ଆସିବି କି ନାଇଁ ଆଙ୍କୁ ଚାହା ଗରମ କରିକି ଦେଇଦେବି ସେ ପିଇ ଦେବେ, ପିଇ ଦେଲା ପରେ ମୁଁ ତାଙ୍କ ପାଇଁ ଟିପିନ ଭଜା ହଉ ମା ଯୋଉଦିନ ଆଇଁଷ ବାର ମାଛ ହୋଉଥାଉ ଯୋଉ ଦିନ ଚିକେନ ହବ ଉମ କୋଉଦିନ ଭଜା ଭାଜିିବି ସେ କାକୁଡି ନ ଆଳୁ ସିଝା କରିକି ଟିପିନ ତାକୁ ପ୍ୟାକ୍ କରିଦେଲା ଦେଇଦେଲା ପରେ ଏପଟେ ଆସିବି ଠାକୁର ପୂଜା କରିବି, ଠାକୁର ପୂଜା କରିକ ଆସି ସେ ସେ ସା ଆଠଟା ଭିତରେ ଗାଧେଇ ପଳେଇ ଆସିଥିବେ, ତାଙ୍କୁ ଛତୁଆ ଗୋଳିକି ଧରି ଛିଡା ହେଇି ଟି ଭିି ସେ ବାହାରୁଥିବେ ଇଆଡେ ପେଏଇ ଦଉଥିବେ ସେ ତାଙ୍କର ପିନ୍ଧାପିନ୍ଧି କରୁଥିବେ ଲେଟ୍ ରେ ସିଏ କରିସାରିଲା ପରେ ସିଏ ଗଲା ତା ପରେ ସାଙ୍ଗେ ସାଙ୍ଗେ ପୁଅର ଆଠଟାରେ ତାର ଆଠଟା ଖାଇବା, ଆଠଟାରୁ ସେ ଟିକେ ଖାଇବା ପାଇଁ ଭୋକ ଯୋରେ ଆଠଟା ହବ ମାନେ ସିଏ ରହିପାରିବନି ଯେତେ ଯାହା ହୋଉ ତା ଭୋକ କାନ୍ଦିବ। ସାଙ୍ଗ ସା ସେ ଟି ତା ଯାଇସାରିବେ କି ନାହିଁ। ଯାଇଚି ନେ ତାକୁ କୁ କୁ ମେଡିସିନ ତିନି ତାକୁ ଦେ ତାକୁ ମେଡିସିନ ଦେ ପାଟି ପୋଛ, ତାକୁ ଖୋଇଦେ, ତାକୁ ଖୋଇଦେଲାଳକୁ କାମ ସ ସରିଥିବ କି ନାହିଁ ପୁଣି ବାପା ସ୍କୁଲ ଯିବେ ନା, ତାଙ୍କ ପାଇଁ ଯାହାବି ଗୋଟେ କଣ ଟିକେ କରିକି ଦେବି, ସବୁଦିନ ତ ଛତୁଆ ଖାଉଛନ୍ତି, ଯୋଉଦିନ ଟାଇମ ଥିବ ତ କଣ ଟିକେ ସୁଜି ଖିରି କରିଦେବି, କି ଚୁଡ଼ା ସନ୍ତୁଳା କରିଦେବି। ସିଏ ଗଲେ, ଗଲା ପରେ ପୁଅ ଖାଇ ଦେଇେଇଥିବ କି ନାହିଁ, ତାକୁ ତେଲ ଫେଲ ଲଗେଇ ଦେଇକି କାହା ଘରକୁ ନେଇକ ଟିକେ ନାକୁ ଛାଡି ଦେଇଥିବି। ସେ ପାଞ୍ଚ ଦଶ ସେମାନେ ଆସିଥିବେ, ମୁଁ କଣ ଟିକେ ଖାଇବି ବୋଲି ଭାରିଲା ବେଳକୁ ତାର ନିଦ, ନଅଟା ରୁ ସାଢେ ନଅ, ତାକୁ ଶୋଇବା ପାଇଁ ପୁଣି ଯେ ଅଧଘଣ୍ଟେ ତାକୁ ଝୁଲେଇ ଝୁଲେଇ ଶୋଇଦେବି, ଶୋଇ ସିଏ ଶୋଇବ କି ନାଇଁ ସାଙ୍ଗେ ସାଙ୍ଗେ ଯିବି କଣ ଟିକେ ପାଟିରେ ପକେଇ ଖାଇ ଦେଇେଇଥିବେ ନାନି, ତାର ଦିନ ସିଏ କଣ ହଗିସ୍ ପିନ୍ଧୁନି ନା। ଦିନକୁ ତାର ଅଠଟା ଉଣେଇଶିଟା ପ୍ୟାଣ୍ଟ ଖାଲି ଶୁଶୁ କରୁଛି। ପ୍ୟାଣ୍ଟେ କପଡ଼ା। ହାଙ୍କର ଡେଲି ଡ୍ରେସେ, ମୋର ତିନି ଦିନକୁ ତିନି ହଳ ଡ୍ରେସ, ତାକୁ ଧୋଇବି, ତାକୁ ଧୋଇଥିବି କି ନାଇଁ ପୁଅ ଉଠିବ, ପୁଣି ତାର ସିଝା, ସିଝେଇବି ଏଗାରଟା ବେଳକୁ ଖାଇବ, ପୁଣି ତାକୁ ଧରି ଇଆଡେ ସିଜେଇବି, ଇଆଡେ ଭାତ ବସେଇବି, ତରକାରୀ କରିବି, ବାପାଙ୍କ ମେନ୍ ହେଲା ଲେଟରେ ରୋଷେଇ କଣ ବାପା ଗୋଟେରେ ସ୍କୁଲ ଆସିବେ ଖାଇବେ କି ନାହିଁ ଟିକେ ରେଷ୍ଟ ନେଇଥିବେ ନାଇ ପୁଣି ସାଢେ ଦିଟା ରେ ସ୍କୁଲ ଯିବେ। ଫୁଣି ତା କଣ କରିବି ନା ଗୋଟେ ଭିତରେ କେମତି କଣ ରୋଷେ ସେ ସେ ସିଝା ଇଆଡେ ସିଝେଇ ଦେଇଥିବି ତାକୁ ଧରି ଖେଳୁଥିବି କାନ୍ଦୁଥିବ ହଁ ସିଝେଇ ସାରିବି କି ନାଇଁ, ତାକୁ ଏଗାରଟାରେ ଖୋଇବି କି ନାଇଁ, ଅଧଘଣ୍ଟାଏ ଘଣ୍ଟା ଖେଳିଥବ କି ନାଇ ପୁଣି କାନ୍ଦିବ, ଶୋଇବା ପାଇଁ। ଏଇ ହେଲା ଏଇ ହେଲା ଟୋଣ୍ଟିଫୋର ଆୱାର ମତେ ଜବ ଭଳିଆ ଲାଗୁଛି ରେଷ୍ଟ ନାଇଁ।
ହଉ ହଉ ଟାଇମ ହେଇଗଲା।